ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର କେମିତି ଅଛନ୍ତି?
ହଁ ନମସ୍କାର ଭଲ ଅଛି କଣ ଖବର ସବୁ?
ହଁ ଖବର ସବୁ ଭଲ ଆଉ।
ଆଉ ଏଇଠି ବସିଥିଲି ଖାଇ ପିଇସାରି ବସିଥିଲି ଆଉ
ଖାଇବା ପିଇବା ସରିଲାଣି କଣ ମୁଁ ବି ସେଇି ବସିଛି ଆଉ ରୋଷେଇ ଚାଲିଛି ଆଉ।
ଆଉ କଣ ରୋଷେଇ ର ସବୁ ଆଇଟମ?
ରୋଷେଇ ଆଜି ଭାତ ଡାଲି ଆଉ ଚିକେନ ତରକାରୀ।
ଓ ଆ ଆମର ତ ସାଧା ଭାତ ଡାଲମା ଆଉ ଭାତ ଡାଲି ଛତୁ ତରକାରୀ ଅ ହଁ ଆଜି ସ ରବିବାରର ତମର
ଆଇଁଷ ଆମିଷ ହେଇଛି ଆଉ କେହି ଯେହେତୁ ନାହାନ୍ତି ଛୁଆରା ଆମେ ଅଛୁ ସେଠି ଆମିଷ କରିଥିଲୁ ଆଜି ଆପଣଙ୍କ ଘରେ ସାଧା ରବିବାର ସାଧା ଖାଆନ୍ତି।
ହଁ ମୁଁ ସାଧା ଖାଏ ଆମର ଆଜିି ର ରବିବାରେ ଗୋଟେ ରବି ପୂଜା ଯୋଉ ସୂର୍ଯ୍ୟଙ୍କ ପୂଜାଥାଏ ସେଇ ପୂଜା ଯୋଗୁଁ ମୁଁ ରବିବାରେ ସାଧା ଖାଏ।
ମୋ ମା ବି ସାଧା ଖାଆନ୍ତି ହେଲେ ଆମେ ଯେହେତୁ ଛୁଆରା ଆମେ ଖାଇଦଉ।
ଓହୋ ନାଇଁ ଆମ ଘରେ ସମସ୍ତେ ସାଧା ଖାଆନ୍ତି। ଏ ଆଇଁଷ ଖାଆନ୍ତି ଆମିଷ ଖାଆନ୍ତି ମୁଁ କିନ୍ତୁ ସାଧା ଏକୁଟିଆ ଖାଏ ମୁଁ ଆଉ ମୋ ଶାଶୁ। ତିନି ଜଣ ସାଧା ଖାଉ ଆଉ ଏବେ ବସା ରୋଷେଇ ତାଲେ ଚାଲିଛି?
ହଁ ମାଙ୍କ ଦେହ ଟିକେ ଭଲ ରହୁନି ଯାଇଛନ୍ତି ଯାଇକି ସେଥିପାଇଁ ଆଉ। ମୁଁ ଏଠି ଟିକେ ରୋଷେଇ କରୁଛି ଆଜି ଟିକେ ଲେଟ୍ କୁ ସମସ୍ତେ ଖାଇବେ। ହଁ, ଆଉ କଣ ବସିଥିଲେ?
ନାଇଁ ବସିଥିଲି ଏବେ ପାଗ ଟା ଟିକେ ଭଲ ଅଛି ତ ସେଇଥିପାଇଁ ଟିକେ ବର୍ଷା ପା ଗ ଟିକେ ଗଛ ପଛ ଟିକେ ନାହିଁ ଏବେ କିନ୍ତୁ ମେଘ ପାଗରେ ଟିକେ ଗଛ ଲତା ଲଗେଇବାକୁ ସବୁ ଭଲ ଲାଗେନି କି। ଗଛ ଲଗେଇବାକୁ। ଗଛ ବି ବଞ୍ଚିବ ପାଣି ଟା ଏବେ ବର୍ଷାର ପାଣି ଟା ଖାଇକି ଗଛ ବଞ୍ଚିବ ସେଇଥିପାଇଁ ଏବେ କିଛି ନିଉ ନୂଆ ଗଛ ସବୁ ଆଣିଥିଲି ମନ୍ଦାର ଗଛ ଆଣିଥିଲି ନୂଆ ମନ୍ଦାର ଗଛ ଆଉ ଆଭାମଣି ଗଛ ଗୋଟେ ଆଣିଥିଲି କିଣି କିିରି ସବୁ ଲଗଉଛି ବସିକି ଏବେ।
କିଣିକି ଆଣିଥିଲେ ହେଲାଣି ଗଛ ବଞ୍ଚିଲା?
ହଁ ଏବେ ତ ବର୍ଷା ହଉଛି ବୋଲି ଲଗେଇଛି ଆଉ ଆଗରୁ ଯେଉଁ ଗଛ ସବୁ ଲଗେଇଥିଲି ବଞ୍ଚିଛି ସବୁ।
ବର୍ଷା ଦିନ ଟା ବି ଗଛ ଲଗେଇଲେ ଭଲ ଲାଗେନି କି ବଞ୍ଚେନି ସବୁ ଯାକ। ବଞ୍ଚିଯାଏ ସାଙ୍ଗ ହଁ ସେଥିପାଇଁ ବର୍ଷା ଦିନେ ଟିକେ ବର୍ଷା ହେଲେ ଚାରି ପାଞ୍ଚ ଦିନ ଲଗେଇ ରଖିଲାଣି ସେ ବର୍ଷା ହଉଛି ବୋଲି ଟିକେ ଗଛ ପତ୍ର ଲଗେଇବାକୁ ଭଲ ଲାଗେ ସେଇଥିପାଇଁ ଖାଇ ପିଇ ସାରିକି ଟିକେ ଏବେ ଗଛ ହରିକା ଲଗେଇବାରେ ବ୍ୟସ୍ତ ମାନେ ଚାଲିଛି ମୋର ଆଉ।
ଆଚ୍ଛା, ଆଚ୍ଛା। ଆପଣଙ୍କୁ କଣ ଖାଲି ସମୟରେ ଏମିତି ଗଛ ଲ ତା ସବୁ ଲଗେଇବାକୁ ଭଲ ଲାଗେ, ନା ଅଲଗା କିଛି କଣ କରନ୍ତି?
ଗଛ ଲଗେଇବାକୁ ଭଲ ଲାଗେ। ଆଉ ଗଛ ବହୁତ ଭଲ ସବୁ ବାରିରେ ମତେ ବିଭିନ୍ନ ପ୍ରକାର ଗଛ ଲଗେଇବା ଭଲ ଲାଗେ। କୋଉଠି ଆମ୍ବ ଯୋଉ ଫୁଲ ଗଛ ଲଗେଇବାକୁ ଭଲ ପାଏ, ଆଭାମଣି ଗଛ ଅସକା ଗଛ ବଡ ଟଗର, ଛୋଟ ଟଗର ଏମିତି ସବୁ ବିଭିନ୍ନ ପ୍ରକାର ଯୋଉ ନୂଆ ନୂଆ ନୂଆ ଜିନି
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା ଆଛା। ଇଏ ତ ବର୍ଷା ଦିନେ ଆପଣ ବର୍ଷା ହଉଛି ବୋଲି ଗଛ ଲଗେଇଦେଲେ ଅଲଗା ଋତୁ ମାନଙ୍କରେ କଣ କରନ୍ତି ଭଲ ଲାଗେ କଣ କରିବା ପାଇଁ ବସିଥିବା ସମୟରେ?
ବସିବା ସମୟରେ ସେମିତି କିଛି ମାନେ ନାହିଁ କୋଉଠି ବହି ହେଇକା କଣ ପଢ଼ାପଢ଼ି ଟିକେ କରେ ଆଉ ତ ସ୍କୁଲ ପିଲାଙ୍କର ସ୍କୁଲ ପାଠ ସେ ସବୁ ପଢ଼ନ୍ତି ତାଙ୍କ ପାଖେ ଟିକେ ବସେ ସେ ପଢ଼ନ୍ତି ତାଙ୍କ ପାଖେ ଟିକେ ବସେ। ସମୟ ତ ମିଳେନି ଆମର କଣ କଣର ଫ୍ୟାମିଲିଟା ବଡ଼ ଫ୍ୟାମିଲି। ସମୟ ମିଳେନି ସେଥିପାଇଁ କିଛି ହୁଁ ଯଉଥ ଫ୍ୟାମିଲି ସେ ସେଥିପାଇଁ ସମୟ ମିଳେନି କିଛି ସମୟ ମିଳିଲେ ଏ ପିଲାଙ୍କ ପାଖେ ତ ପାଠ ପଢ଼ିବା ପାଇଁ ବସେ ଆଉ ପିଲା ମୋ ପୁଅର ଦଶମ ପରୀକ୍ଷା ଅ ରସେଣ୍ଟର ସରିଲା ଏବେ ଆଉ ତା ପାଖେ ଟିକେ ବସେ ସେ ପଢ଼େ ନହେଲେ ସେ ଚିଡିବ ଏମିତି ଆଉ ଏବେ ଟିକେ ଫ୍ରି ମିଳିଲା ଯେତେବେଳେ ଫ୍ରି ମିଳେ ଖାଲି ଗଛ ପତ୍ର ଟିକେ ଲଗାଏ ନହେଲେ ଆଉ କିଛି କରିବାକୁ ସମୟ ନଥାଏ।
ଆପଣଙ୍କର ଉ ମାନେ ଇଏ ମନର ମାନେ ଇଚ୍ଛା କଣ ଥାଏ ସବୁ ଜିନିଷ ମାନେ କରିବା ପାଇଁ ଯେତେବେଳେ ଆପଣ ମାନେ ଅଲଗା ଋତୁ ମାନଙ୍କରେ ଯୋଉ ଖରା ଗ୍ରୀଷ୍ମ ଋତୁ ହଉ କି ଶୀତ ଋତୁ ହଉ ହେଲେ ଆପଣଙ୍କର ହବିଜ କଣ?
ହବିଜ ମୋର ହଉଛି ଗୋଟେ ଗଛର ମାନେ ଇଏ ସବୁବେଳେ ମାନେ ଗ୍ରୀଷ୍ମ ଗ୍ରୀଷ୍ମ ଋତୁରେ ତ ଗଛ କିଛି ବଞ୍ଚିବନି। କିନ୍ତୁ ଶୀତ ଋତୁରେ ମଣ୍ଡା ଗଛ ଯୋଉ ଗେଣ୍ଡୁ ଗଛ ଯୋଉ ମ ମାନେ ଇଏ ଜାଣିଥିବେ ଗେଣ୍ଡୁ ଗଛ ସେଇଟା ଚାଷ କରିବୁ ଆମେ ଚାଷ ଲଗେଇବୁ ଗଛ ଲଗେଇବୁ। ଆଉ ସେ ବ ଜି ସେବତୀ ଗଛ ଜିନିଆଁ ଗଛ ଏଇଟା ସବୁ ଗଛ ଫଛ ଆଣିକି ଲଗାଉ। ସେଇଠୁ ସକାଳ ଓଳି ଟିକେ ସମୟ ବାହାର କରିକି ସେଇ ଗଛ ପତ୍ର ଲଗାଉ କୋଉଠି ତୁଳସୀ ଗଛ ରହିଲା କୋଉଠି ଯୋଉ ଆମର ହଁ ଆଉ ବିଭିନ୍ନ ପ୍ରକାର ଗଛ ସବୁ ତୁଳସି ବିଶଲ୍ୟକରଣୀ ଗଛ ସବୁ ହୁଏନି କି କୁଣ୍ଡ ମାନଙ୍କରେ ଲଗେଇଦେଲେ ସେ କାମରେ ବି ଲାଗେ। ବିଶଲ୍ୟକରଣୀ ଟିକେ ଖଣ୍ଡିଆ ଫଣ୍ଡିଆ ହେଇଗଲେ ଟିକେ ସେ ଗଛ ପତ୍ର ଆଣିକି ଟିକେ ଘଷିଦେଲେ ଭଲ ମାନେ ଉପଶମ ମିଳେ ଟିକେ। ପୋଦିନା ଗଛ ପୋଦିନା ପଛ ଲଗ ଗେଇଲେ କଣ ନା ଗଛ ବାଇରେ ଲଗେଇଲେ ଡାଇଜେସନ କରେ ଯୋଉଟା ଆମେ ଜେ ଜି ନିଷଟା ଖାଇ ନଥିବା ହୁଁ ମାନେ ଆମ ହଜମ ଶକ୍ତି ଟା ଇଏ କରେ। ଜୁଆଣି ଗଛ ଥାଏ। ସେ କୁଣ୍ଡ ମାନଙ୍କରେ ଜୁଆଣି ଗଛ ହେରିକା ଲଗେଇଛୁ। ତାକୁ ବି ଖାଇଲେ ଜୁଆଣି ଗ ଗଛର ବି କିଛି ଫାଇଦା ଥାଏ। ଏସବୁ ଛୋଟ ଛୋଟ ଗଛ ସବୁ କୁଣ୍ଡରେ ଲଗେଇକି ରଖିବାକୁ ଭଲ ଲାଗେ ବହୁତ।
ଆଚ୍ଛା ଆଚ୍ଛା ବୁଝିଲି ତ ପର୍ବ ପର୍ବାଣିରେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ? ଝୋଟି, ମୁରୁଜ, ଚିତା, ମେହେନ୍ଦି କଣ କରିବାକୁ ଭଲ ଲାଗେ?
ଉଁ ମତେ ତ ଝୋଟି କରିବାକୁ ବହୁତ ଭଲ ଲାଗେ। ଝୋଟି ମାନେ ନାଇଁ ଭଲ ଏତେ ନୁହେଁ କିନ୍ତୁ ପକାଏ କି ନ୍ତୁ ମାଣ ମଷା ଗୋଟେ ହେଲା ଝୋଟି ପକାହବ ଚାରିଆଡେ। ଦେଖି ଦେଖିକା ଟିକେ ୟୁଟ୍ୟୁବ୍ ହେରିକା ଦେଖି ଦେଖିକିରି ଟିକେ ଝୋଟି ପକାଏ। ଆଉ ନାଁ ତାପରେ ମାଣବସାର ସବୁଆଡେ ତ ଜାଣନ୍ତି ଜାଣିଥିବେ ଚିତା କେମିତି ପଡ଼ିକିରି ଚିତାପଡିି କେମିତି ଘର ସେ ଚିତା ପକା ପକି କରେ ସବୁ। ହଁ ଆମର ମାଣବସା ଅଛି। ମାଣ ବସିବ ଚାରିପାଳି ମାଣ ଅଛି। ଚାରିପାଳିର ପୁ ଲାସ୍ ପାଳି ଟା ଆମର ମାଣ ବସେ। ଚିତା ହେରିକା ପଡିକି ଘର ଦ୍ଵାର ପୁରା ଲୁପ ଲିପା ପୋଛା ହେଇ ଗୋବର ଦିଆ ହେଇ ପୁରା ମାନେ ପରିଷ୍ କାର ହେଇ ଚିତା ପଡ଼ିଥିବ ଗୋଟେ ଦିନ ଆଗୁରୁ ଚିତା ପଡ଼ିଥିବ। ତାପରଦିନ ସକାଳୁ ଆମର ଠାକୁର ବସିବେ। ଏଇକରି ଚାରିଟା ରାତିରୁ ଉଠିକି ତିନିଟା ରାତିରୁ ଉଠିକି ଗାଧୁଆ ପାଧୁଆ କରି ଚାରିଟାରେ ମାଣ ବସେଇବୁ ଆମେ। ଚାରିଟାରୁ ପାଞ୍ଚଟା ଭିତରେ ସବୁ ସଜାସଜି ହେଇ ଠାକୁର ଘର ସଜା ହେଇକିରି ପାଞ୍ଚଟା ବେଳକୁ ପୁରା ମାଣ ବସି ଯାଇଥିବ ଆମର। ହୁଁ ଆଉ ତମର? ସେ ଅଛି ମଣବସା ନା ନାହିଁ?
ହଁ ମାଣବସା ଅଛି। ମୋ ମ ମା ମମି କରନ୍ତି ମୋର ମାଣବସା। ସିଏ ବି ସେମିତି ଆମେ କିନ୍ତୁ ତାଙ୍କ ସାଙ୍ଗରେ ମିଶି ଝୋଟି ମୁରୁଜ ପକେଇଦଉ ଯେହେତୁ ଦିଦି ବଡ ମୁଁ, ଆମେ ଦି ଜଣ ବଡ ମିଶିକି ଝୋଟି ମୁରୁଜ ପକେଇଦଉ। ମମିଙ୍କୁ ଦେଖିଛୁ? ବ ମାଣବସା କରିବାର ଆମେ କେବେ କରିନୁ ଆଉ।
ହଁ, ତମେ ଚିତା ପକାଅ ତାହେଲେ ଭଲ ପକାଅ?
ନାଇଁ ଭଲ ତ ମୁଁ ପକାଏନି ମୋ ଦିଦି ପକାନ୍ତି ବହୁତ ଭଲ କିନ୍ତୁ ମୁଁ ଦେଖି ଦେଖି କିଛିଟା ପକ ଦେଇଦିଏ ତାଙ୍କଠୁ, ମାନେ ତାଙ୍କ କାମରେ ଟିକେ ଲାଗେ ଆଉ।
ଆଉ ଗଛ ପତ୍ର ଲଗାଅ ନା ନାଇଁ ଗଛ ହେରିକା ଲଗାଅ ନା ନାଇଁ?
ହଁ ଗଛ ଲଗାଏ ଗଛ ଆମର କିଣିକି ଆଣିଥିଲି ମୁଁ ଫୁଲ ଗଛ ବଜାରରୁ ସେଇ ଠୁ ଯା ଲଗେଇଥିଲି ମମିଙ୍କୁ ଦେଇଥିଲି ସେ ମତେ କହିଦେଇଥିଲେ କେମତି କେମିତି ଲଗାଯାଏ କୋଉଠୁ କୋଉଠୁ ଯେହେତୁ ଆମର ମାମୁଁ ଘର ଟିକେ ଚାଷ କରନ୍ତି ମାନେ ଫସଲ ହେରିକା ତ ସେଇଠୁ ସାର ଆଣିକି ମୁଁ ଗଛପତ୍ର ଲଗାଏ।
ଓହୋ ସାର, ସାର ମାନେ କିଣା ସାର ଆଣିିକି ଲଗାଅ?
କିନା ସାର ନାଇଁ ନିଜ ତିଆରି ସାର ମାନେ ଆମର ଯ ତୁ ଗାଈ ଗୋରୁ ଅଛନ୍ତି ମାମୁରେ ମୁହଁରେ ତ ଖତ ସେଇଠୁ
ଗୋବରଖତରେ ଥରେ ଯୋଉ ଇଏ ସାରରେ ଦେଲ ଗୋଲାପ ଗଛ ଲଗାଅ?
ନାଇଁ ମୁଁ କେବେ ଲେଗେଇନି।
ଗୋଲାପ ଗଛ ଲଗେଇବ ତା ଦେ ଚାହା ପତି ସବୁବେଳେ ଚାହା ଖାଉଛନ୍ତି ତମ ଘରେ ଚାହା ଖାଆନ୍ତି?
ହଁ ଖାଆନ୍ତି ଦେଲେ ହବ?
ଚାହା ପତିକି ଧୋଇଦବ ତା ଚିନି ଅନୁସାରେ ମାରିଦବ ଚାହା ପୋତି ଦବ ଗୋଟେ କ କୁଣ୍ଡରେଖ ଗୋଲାପଛ ଲଗେଇ ଚାହା ପ ଦିଅ କେମିତି ଫୁଲ ଫୁଟୁଛି ଦେଖ ସାର ଯେତେ ଚାହା ପତି ଦବ ହୁଁ ହୁଁ ଧୋଇଦବ ତାର ଚିନି ଅଂଶ ଟା ପୁରା ଆଉଟ୍ କରିଦବ।
ଆଛା ଆଛା।
ହୁଁ ସେ ଚାହା ପତି ପ୍ରତିଦିନ ଗୋଲାପ ପଛରେ ଦେଲ କେମିତି ଗୋଲାପ ଫୁଲ ବଢୁଛି କଢ ଧରୁଛି ଦେଖିବ। ବହୁତ ସାରା ହବ ଘରର ଘରର ହୁଁ
କଣ କହିଲେ ଘରର
ଘରର ଉ ଯେତିକ ସବୁ ଗଛ ଆମେ ଗୋଟେ ଯୋଉ ଗଛ ଲଗେଇଲେ ଆମର ଛାତ ଉପରେ ଶିଉଳି ହଉଛି ନା ନାଇଁ
ଆଜ୍ଞା।
ସେ ଶିଉଳିିକି ଜମା କରିକି ରଖ ଗଛ ମାନେ କେ ଦିଅ ମାନେ ଆମର ଦେଶୀ ଜିନିଷ ଆମର କେମି ଦିଅ କେମିତି ଗଛ ସଂସ୍ପର୍ଶରେ ବଢିଛି। ମୁଁ ଦେଇଛି ଆମର ଗେଣ୍ଡୁ ଗଛ ଲଗା ହୁଏ ଯୋଉ ମଣ୍ଡା ଗଛ ଲଗା ହୁଏ ଶୀତ ଦିନେ ଆମେ କିଛି କୌଣସି ଆମେ ତ ଟାଉନ ଉପରେ ରହୁଥିଲୁ ନା ଟାଉନ ଉପରେ ରହିଲେ ଆମେ ସାର କୋଉଠି ଆଣିବୁ ନା ଖତ କୋଉଠି ଆଣିବୁ। ଆମେ ବର୍ଷ ବର୍ଷକ ଜାଗର କଣ କହିଲ ଯେଉଁ ଶିଉଳି ରଖିଥିବୁ ଯେତେବେଳେ ମଣ୍ଡା ଗଛ ଲଗିବୁ ତା ଦେହରେ ଦବୁ ଆଳୁ ଯୋଉ ଆମେ ଖାଉଛେ ତା ଚୋପା ତାକୁ ଶୁଖେଇକି ରଖିବ ସବୁ ତା ଦେହରେ ଦବ ଦେଖିବ ହୁଁ ହୁଁ ହୁଁ ପନିପରିବା ଟ ଆଉ ବାକି ତ କଦେଲେ କଣ ମାନେ କଣ କହିଲ ଶାଢ଼ୀ କିରି ମାନେ ଗ୍ୟାସ୍ ହବ ପୋକଚୋକ ହବ ସେ ପୋକଚୋକ ହେଲେ କିଛି ଅସୁବିଧା ନାହିଁ। କିନ୍ତୁ ଆଉୁ ଚୋପଟା କଣ କହିଲ ସବୁ ଯାକ ଶୁକେଇଦବ ଶୁଖେଇକିରି ଦବ ଦେଖିବ ୟା ସାରଠୁ ଆଉ ସାର କେଉଁଠି ମାନେ ନଥିବ। ହୁଁ ଯୋଉ ଚୋପାକୁ ଆମେ ଫୋପାଡ଼ି ଦଉଛେ ତାକୁ କଦଳୀ ଅଛ ମାନେକ ଦେଇ ଦବ
କଦଳୀ ଗଛ ହଁ କଦଳୀ ଗଛ ମୋ ମାମୁଁଘରେ ଅଛି ସେଇଠି ସବୁ ଖତ ଯୋଉ ଦିଅନ୍ତି ବହୁତ ଭଲ କଦଳୀ ହେଇଥିଲା ସେଗଛରେ
ହୁଁ ଏଇ ଜିନିଷ ଥରେ ଦେଇକି ଦେଖ ଆଗ। ତମେ ସବୁବେଳେ ସାର ଦେଇକି ଦେଉଚ ଏଇ ଜିନିଷ ଥରେ ଦେଖିବ ଯାହା
ହଁ ମୁଁ କେବେ କରେନି ସେସବୁ କରିକି ଯେମିତି ଆପଣଙ୍କୁ ଜଣେଇବି।
ହୁଁ ହଁ ଚାହା ପତି ଦବ ଗୋଲାପ ଗଛରେ ଆଉ ପରିବା ଚୋପା ସବୁ ରଖିବ ଦବ ମଣ୍ଡା ଫଣ୍ଡା ଗଛରେ ଦବ କି ଲେମ୍ବୁ ଗଛରେ ଦିଅ ଯେଉଁଠି ଦିଅ ପରିବା ଚୋପା ହେ ଆଜ୍ା ସିଉଳି ଦିଅ ଦେଖ ଗଛ କେତେ ସଂସ୍ପର୍ଶରେ ପଡ଼ୁଚି କଥା କେତେ ମାନେ ଫୁଲ ବଡ଼ ବଡ଼ କରୁଚି। ଫୁଲ କେଡ଼େ ବଡ଼ ବଡ଼ କରୁଚି ଦେଖ।
ଆଜ୍ଞା।
ଜାଣିବଯେ ମାନେ ବାହାର ସାରଠୁ ଏଘରୋଇ ସାରଟା କେତେ ମାନେ ଆପଣଙ୍କୁ ବେନିଫିଟ୍ ଦେଉଚି। ଦେଖିବାର
ପ୍ରଥମେ ଗୋଟେ ଗଛ ଲଗେଇବାକୁ ଗୋଟେ କୁଣ୍ଡରେ ତାପରେ ଗୋଟେ ଦିନ୍ଷ ଗୋଟେ ଆଉଗୋଟେ କଥା ମନେ ରଖିଥିବ ଗୋଟେ କୁଣ୍ଡରେ ଗୋଟେ ଗଛ ଲଗେଇବା ପୂର୍ବରୁ
ମାନେ ଆପଣଙ୍କର କ୍ଲିୟର ଶୁବୁନି ମାନେ ଧର ଧାଡ଼ ହଉଚି।
ଆଜ୍ଞା ଆଜ୍ଞା କୁହନ୍ତୁ।
ଗୋଟେ ଗଛ ଲଗେଇବା ପୂର୍ବରୁ ଗୋଟେ ଗଛ କୁଣ୍ଡରେ ଲାଗିଚି ମନେକର ସେ ଗଛରେ ଆଉ ଗୋଟେ କୁଣ୍ଡରେ ଗଛ ଲଗେଇବା ପୂର୍ବରୁ ସେଗଛର ଚେରକୁ ଆଗ ପଥରେ ଯେଉଁ ପୁରୁଣା ଗଛର ଯେଉଁ ଥିବ ଚେର ତାକୁ ପ୍ରଥମେ ପରିଷ୍କାର କର ଚେର ପରିଷ୍କାର କରିକି ଆଉ ଗୋଟେ ଗଛ ଲଗେଇେ ସଂସ୍ପର୍ଶରେ ଉଠିବ। ବୁଝିପାରୁଚତ ଗୋଟେ ମଣ୍ଡା ଗଛଟେ ଲଗେଇଲେ ତା ଦେହରେ ଚେରଉରାକ ରହିଲାନା ନାଇଁ। ସେ ଚେରକୁ ପରିଷ୍କାର କରିବେ ପରିଷ୍କାର କରି ଚେରକୁ ବାହାର କରିକି ଆଉ ଗୋଟେ ଗଛ ଲଗେଇଲେ ଗଛ ହବ ନହେଲେ ଚେର ସହିତ ଆଉ ଗୋଟେ ଗଛ ଜା ଚାପି ହେଇକି ରହିଯିବ ମନେ ରଖିଥାଅ ଯେତେବେଳେ ଗୋଟେ
ଆଜ୍ଞା ଆଜ୍ଞା।
ହୁଁ ହୁଁ ତାକୁ ହୁଁ ନା ନା ଆଜି ଗୋଟେ ଗଛ ଲଗେଇଚ ମୁଁ କହିଦଉଚି ଗୋଟେ ମଣ୍ଡା ଗଛଟେ ଲଗେଇଚ ମନେକର ମଞ୍ଜା ଗଛଟା ମରିଗଲା ଆଉ ଗୋଟେ ଗଛ ସେଇ କୁଣ୍ଡରେ ଲଗେଇବ ଲଗେଇବା ପୂର୍ବରୁ ସେ ଗଛ ଯୋଉ ପୂର୍ବ ଗଛଟା ଯୋଉ ଲଗେଇଥିଲା ତାର ଚେର ସବୁ ମାଟିରେ ଜାବୁଡ଼ିକି ରହିଥିବନା ନାଇଁ।
ଆଜ୍ଞା ଆଜ୍ଞା।
ସେଇ ଚେରଟାକୁ ତମେ ପରିଷ୍କାର କରିବ ସେମାଟିରୁୁ ବାହାର କରି
ଆଛା ବୁଝିଲି ସେଇଟାକୁ କାଢି ସାରିକି ତାପରେ ହଁ।
ଓହ ଉଁ ଚେରତକ ବାହାର କରି ଦେଇ ସେମାଟିରୁ ଛାଣି ଦେଇକି ଚାରାରୁ ପ ଯେମିତି ଛାଣ ସେମିତି ମାଟିରୁ ଚେର ଛାଣିବ ଚେର ଛାଣି ସାରିକି ଆଉ ଗୋଟେ ଗଛ ଲଗେଇଲେ ଗଛଟା ସଂସ୍ପୋଶରେ ବଢ଼ିବ। ନଚେତ ନାଇଁ ଗଛ କଣ କହିଲ ସେଚେର ଯୋଉ ଥିବ ଅନ୍ୟ ଚେର କଣ କ ଗଛର ଯୋଉ ଚେର ଥିବ ଏ ଗଛଟା ଲଗେଇଲେ ସେ ଚେର ଚାପିଦବ। ଚାପିଲେ ଏଇ ଗଛଟା ଠିକ୍ ସେ ସଂସ୍ପର୍ଶରେ ଉଠିବ ହବନି। ଗଛ, ଗଛ ଲଗେଇବା ଟ୍ରିକ୍ ହଉଛି ଏଇଆ।
ନଡେଇଲେ ଏଇଟା।
ଆଉ ଯଦି ଗଛ ତ ଯଦି ଏଇ ଟାଇପ୍ ର କରିବ ଦେଖିବ ତମ ଗଛ ବହୁତ ସୁସଂସ୍ପର୍ଶରେ ମାନେ ହବ। ଆଉ ଦ୍ଵିତୀୟତ କଥା ତମ ଗଛରେ ଚୋପା ଦିଅ। ଆଳୁ ଚୋପା ଦିଅ, ସାରୁ ଚୋପା ଦିଅ, ଶୁଖେଇକି ଦିଅ, ହୁଁ। କେଇକି ଦିଅ ଦେଖ ତମେ ବାହାର କିଣିବା ସାର ଏ ସାରର କେତେ ଫାଇଦା ଅଛି ତମେ ଦେଖିବ।
ଆଜ୍ଞା ନିଶ୍ଚୟ, ନିଶ୍ଚୟ।
ହୁଁ, ଆଉ ତମେ କି ଗଛ ସବୁ ଲଗେଇଛ ସବୁ?
ମୁଁ ଏଇ ମୁଁ ବେଶୀ କିଛି ଗଛ ନାହଁ ମୁଁ ଖାଲି ଫୁଲ ଗଛ ଯାହା ଲଗାଏ। ଆଉ ଏମିତି ସ ଯେଅ ଯେମିତି ମନି ପ୍ଲାଣ୍ଟ ହେଲା, କି ଖି କ୍ଵାରି ଗଛ ଏଇ ସବୁ।